ହଁ
ଉଁ ଶୁଭ ସକାଳ।
କଣ କରୁଛନ୍ତି?
ମୁଁ ବସିକି ଟିକେ ପଢା ପଢି କରୁଥିଲି। ଆପଣ?
ବସିଥିଲି ଆଉ ଖାଇଲେଣି?
ନାଇଁ ମୋର ଆଜି ଉପବାସ ତ ମୁ ସେଥିପାଇଁ ଆଜି ଖାଇନି। ଆଉ ତମେ?
କଣ କି ଆଜି ଉପବାସ?
ଆଜି ହଉଛି ଏକାଦଶୀ ଆଜି ଏକାଦଶୀ ବ୍ରତ ପାଳନ କରୁଛି ଆଜ୍ଞା।
ଆ ଆପଣ ଏ ସବୁୁର ବୋଧେ ମାନନ୍ତି। ମୁଁ ତ ଭୋକରେ ରହିପାରେନି ମୁଁ ଭୋକରେ ତ ରହିପାରେନି ସେ ଯୋଗୁଁ ମୁଁ କିଛି କରିପାରେନି।
ହ ନିହାତି ଭାବରେ ଯାହାଦ୍ୱାରା ଯୋଉଟା ହେଇପାରିବ ସେଇଟା କରିବା ଦରକାର। ନୁହେଁ କି କେବଳ ଦେଖିକି ଏମିତି ହିଁ ସିଏ କରୁଛି ମୁଁ କରିବି। କିମ୍ବା ବାଧ୍ୟ ବାଧ୍ୟକତାରେ ବି କାହାକୁ ଆମେ କହିପାରିବାନି।
ସେୟା ନା ମୋର କଣ କହିଲେ ମୋରେ ଇଚ୍ଛା ରୁହେ କିନ୍ତୁ ମାନେ ମୋ ଦେହ ଯେହେତୁ ଅସୁସ୍ଥ ବହୁତ ଥାଏ ମାନେ ମୋର ଟିକେ ଗ୍ୟାସଟିକ ପ୍ରୋବ୍ଲେମ ହରିକା ଅଛିତ ମୁଁ ଏ ସବୁ କରିପାରେନି ମାନେ ମୋର ଇଛା ରୁହେ ମତେ ଭଲ ଲାଗେ କରିବା ପାଇଁ କିନ୍ତୁ ମାନେ କରିପାରେନି ନାଁଆଉ।
ହଁ ହଁ ବୁଝିପାରୁଛି ତ ତମର ଇଚ୍ଛା ଅଛି ସେଇଟା ବଡ କଥା। କଥା ଯଦି ବା କରିପାରୁନ ତ ସେଇଟା ବି ଭଗବାନ ବୁଝି ପାରୁଛନ୍ତି କି ତୁମ ଦେହ ଖରାପ ତ ତେଣୁ ତମେ କରିପାରୁନ ତ ମନରେ ଇଚଛା ତ କରିପାରିବ। ସେଥିରେ କିଛି ବି ଅସୁବିଧା ନାହିଁ।
ମାନେ ମୁଁ ଏଇଥିପାଇଁ ପଚାରିଲି କାରଣ ଆଜ କାଲି ତ ଆପଣ ଜାଣିଛନ୍ତି ମାନେ ବହୁତ ଛୁଆ ଏସବୁ ଆଉ ମାନୁନାହାଁନ୍ତି। ମୁଁ ସେଇଯୋଗୁ ପଚାରିଲି ମୁ କହିଲି ଆପଣ ଉପବାସ କରିଛନ୍ତି।
ହଁ ହଁ। ଆଜ୍ଞା ଆଜ୍ଞା ନିହାତି ଭାବରେ ଯେମିତି କହିଲେ ଗୋଟେ ଭଲ କଥା ଏତେ ଆଧୁନିକ ତାରେ ଆମେ ମାନେ ଚାଲିଛେ କି ନିହାତି ଭାବରେ ଏଇ ଯୋଉ କିଛି ପରମ୍ପରା ରହିଯାଇଛି ଆମର ନିଜସ୍ୱ ପୁରାଣ ଶାସ୍ତ୍ର ଭିତ୍ତିକ ପୂଜା ପାଠ ହଁ ତ ନିହାତି ଭାବରେ ଆମେ ମୁଁ କୁହେନି କି ଏସବୁକୁୁ ହଁ ସମସ୍ତେ କରୁଛୁ ଏମତି ଆମେ କରିବା ଅନ୍ଧ ଭାବରେ ବିଶ୍ଵାସ ନ କରିକି ହଁ ଆମେ ଯଦି ନିଜେ ସେତିକି ପୁରାଣ ଶାସ୍ତ୍ର ପଢିବା ତ ନିଜେ ଆମେ ଜାଣିପାରିବା କି ହଁ ପୁରାଣ ଶାସ୍ତ୍ରରେ ବି ଲେଖା ଅଛି। ଆଉ ଏମିତିରେ ବି ଯେମିତି ତୁମେ ବି ଜାଣିଥିବ ଯେହେତୁ ଯୋଉମାନେ ପାଠ ବି ପଢୁଛନ୍ତି ବା ଏସବୁକୁ ଅନୁକରଣ କରୁନାହାନ୍ତି ସେମାନେ ଜାଣିଥିବେ ଡ ଡକ୍ଟର ମାନେ ବି ଆଜିକାଲି ପରାମର୍ଶ ଦିଅନ୍ତି କି, ମାସକୁ ଥରେ ଦୁଇ ଥର ଆମକୁ ଉପବାସ ରହିବାର ଅଛି। ଯାହାଫଳରେ ଆମର ଯୋଉ ଶାରୀରିକ ପ୍ରକ୍ରିୟା ସେଥିରେ ସନ୍ତୁଳନ ରକ୍ଷା ହୁଏ, ତ ପ୍ରତ୍ୟେକ ଜିନିଷର ତେଣୁ ସବୁ ପ ମାନେ ବୈଜ୍ଞାନିକ କାରଣ ଆଧ୍ୟାତ୍ମିକ କାରଣ ପୌରାଣିକ ର କିମ୍ବଦନ୍ତି ନିହାତି ରହିଛି। ତ ଏସବୁକୁ ଆମେ ହଁ ତ ଏସବୁକୁ ଆମେ ବୁଝିଲେ ଜାଣିପାରିବା କି ନାଇ ସବୁ ଅନ୍ଧବିଶ୍ୱାସ ନୁହେଁ। ୟା ପଛରେ ବି କିଛି କାରଣ ଅଛି ନିହାତି ଭାବରେ।
ଆଜ୍ଞା ଦେହ ପାଇଁ ବହୁତ ବିଜ୍ଞାନ ତ ଆଗକୁ ଗଲାଣି। ଏଇ ଜିନିଷ ଉପରେ ସାଇଣ୍ଟିଫିକ ରିଜନ ବହୁତ ଅଛି। ଯେ ଗୋଟେ ଜିନି ସ୍ କୁ ଆମେ ଯଦି କିଛି ମାନୁଛେ। ତାର ପଛରେ କିଛି ନା କିଛି ଗୋଟେ ବୈଜ୍ଞାନିକ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
ଏକ ରୂପଥାଏ।
ଆଜ୍ଞା ଆଜ୍ଞା। । ହଁ ମୋର ଆସୁଛି ତ ମୋର ଆସୁଛି। ଆଗକୁ ମୋର ଆର୍ ଆର୍ ବି ଏମ୍ ପି ପି ସି ଆସୁଛି ଡି ଡି ଟୁ ଆସୁଛି ତ ତେଣୁ ପଢା ପଢି କରୁଥିଲି।
ଓ ଆପଣ ଆଉ କଣ ଭଲ ଲାଗେ ପଢାପଢି ପାଇଁ?
ଆଉ ଏମିତିରେ ତ ନିଜ ପା ଠ କୁ ଛାଡିଦେଲେ। ନିଜ ପାଠ କୁ ଛାଡିଦେଲେ କାବ୍ୟ କବିତା ଉପନ୍ୟାସ ଏ ସବୁ ବି ମତେ ବହୁତ ଭଲ ଲାଗେ। ।
ଭଲ ଲାଗେ ବହି ବଢିବା ପାଇଁ ଭଲ ଲାଗେ ମତେ ବି। ସେତେବେଳେ ସମୟ ମିଳିଲେ ବସେଇକି ପଢେ ଆଉ କୁହନ୍ତୁ।
ଆରେ ଆରେ ବହୁତ ବଢିଆ କଥା। ଆ ମୁଁ ଆଜି କାଲି ଯେତେବେଳେ କାହାଠୁ ଶୁଣିକି ଅଳ୍ପ ବହୁତ କିଛି ବି କାହାକୁ ବହି ପଢିବା ପାଇଁ ଭଲ ଲାଗେ। ଏସବୁରେ ରୁଚି ଅ ଛି ତ ନିହାତି ମତେ ବହୁତ ପ୍ରଶଂସା ବି କରିବା ପାଇଁ ଇଛା ହୁଏ। ବହୁତ ଖୁସି ମିଳେ କି ଏଇ ସବୁ ଅଭ୍ୟାସ ସହିବା ଦରକାର ଆମମାନଙ୍କ ଭିତରେ ଅଳ୍ପ ବହୁତ।
ଆଜ୍ଞା ଆଜ୍ଞା ସବୁ ଜିନିଷରେ ସବୁ ଜିନିଷର ମନୋଭାବ ରଖିବା କଥା। ଖାଲି ପଢା କ୍ଷେତ୍ର ନୁହେଁ, ସବୁ ଜିନିଷରେ ଆପଣଙ୍କୁ ରଖିଲେ ଆପଣଙ୍କର ମାନେ ମନ ବି ମନ ଶକ୍ତି ବି ଦୃଢ ହବ। ମାନେ ଆପଣ ସବୁ ଜିନିଷ ପାରିବେ।
ନିହାତି ଭାବରେ ନିହାତି ଭାବରେ। ଆଉ ଆଜି ଆପଣ କଣ ଖାଇଥିଲେ? । । ଆଜ୍ଞା।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
ଚକୁଳି ସହିତ ଚା।
ହଁ ମତେ ଭଲ ଲାଗେ, ମତେ ଟିକେ ଚକୁଳି ଟିକେ ମାନେ ପତଳା ପତଳା ହେଇଥିବ। ତାକୁ ତେଲ ଦିଆ ହେଇ ଥିବ, ଟିକେ ଅଧିକ କଡା କରିକି ପୁରା ପତଳା ଦୋସା ଟାଇପ ର ହେଇଥିବ। ମୋର ତା ସହିତ ଚା ମୁଁ ଚା ଟା ଯେମିତି ହେଲେ ଦର କାର ଆଉ କିଛି ନହେଲେ ମୁଁ ଅ ନେଇଯିବି କିନ୍ତୁ ମତେ ଚା ଟା ଦରକାର। ମତେ ଭଲ ଲାଗେ। ମୋ ଜେଜେମା ଏଟା ଶିଖେଇଛନ୍ତି ଛୁଆରୁ। ଛୁଆରୁ ସେ କଣ କରନ୍ତି ମାନେ କା ଠ ଚୁଲି ପାଖରେ ବସନ୍ତି। ସେ କଣ କରନ୍ତି ପତଳା ପତଳା ପୁରା କରନ୍ତି ଚକୁଳି ମାନେ ମୋଟା କର ଆଉ ଥଣ୍ଡା ହେଇଗଲେ ମୁଁ ଚକୁଳି ଖାଇବିନି। କରା ହଉଥିବ ତାୱା ରୁ ଓହ୍ଲା ହବ ମୁଁ ଖାଇବି।
ହୁଁ ହୁଁ ତାର ସ୍ଵାଦ ଟିକେ ଅଲଗା।
ହଁ ହଁ ବହୁତ ମାନେ ବଢିଆ ଲାଗେ। ପତଳା ଟା ହେଲେ କଣ କି ଟିକେ କଡମଡ ଲାଗେ ମାନେ କ୍ରିସ୍ପି ଟାଇପ ର। ଟିକେ ଭଲ ଲାଗେ ଖାଇବାକୁ। ହଁ ହଁ ହଁ।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
ଆଉ ଆପଣ କଣ ଖାଇଥିଲେ?
ମୁଁ ତ କହିଲି, ମୁଁ ଆଜି ଖାଇନି।
ଓ ହୋ ଆଜି ବା ଆପଣଙ୍କ ଉପବାସ ତ ହଁ ଭୁଲିଯାଇଥିଲି। ତାହେଲେ ଆପଣ ଆଜି ଦିନ ସାରା କିଛି ବି ଖାଇବେନି, ନା କିଛି ଫଳମୂଳ ଖାଆନ୍ତି?
ନା ନା ଆଜି ହଉଛି ଅଲଗା ଯଦି କୌଣସି ଏକାଦଶୀ ହେଇଥାନ୍ତା ତ ମୁଁ କିଛି ଫଳ ଖାଇ ପାରିଥାନ୍ତି, କିଛି ଶାଗୁ ଦାନାର ଏଇଭଳି ପ୍ର ଶୁଦ୍ଧ ଖାଦ୍ୟ ଖାଇ ପାରିଥାନ୍ତି, କିନ୍ତୁ ଆଜି ହଉଛି ନିର୍ଜଳା ଏ ଏକାଦଶୀ ଖାଇବା ତ ଦୂରର କଥା, ଆଜି ଜଳପାନ ବି କରାଯିବନି।
ବିନା ଜଳରେ ରହିବେ। ତାହେଲେ କେତେ କାଲି ସକାଳ ପର୍ଯ୍ୟନ୍ତ ନା, ରାତିରେ କିଛି କାଲି ସକାଳ ପର୍ଯ୍ୟନ୍ତ।
ଆଜ୍ଞା।
କାଲି ମାମାଙ୍କର କିଛି ଗୋଟେ ଏମିତି ଦାନ୍ତ ପ୍ରୋବ୍ଲେମ ଥିଲା ଅସୁବିଧା ତ ସେ ଯାଇ ଯାଇଥିଲେ, ଡକ୍ଟରଙ୍କ ପାଖକୁ ଆସିଥିଲେ। ପାଣି ତାଙ୍କୁ ଡକ୍ଟର ମନା କରିଥିଲା। ଟୁ ଆୱାର୍ସ ଦି ଘଣ୍ଟା ପର୍ଯ୍ୟନ୍ତ ପିଇବେନି ବେଲି, ଦି ଘଣ୍ଟା ପର୍ଯ୍ୟନ୍ତ ପାଣି ଟୋଟାଲ ନେବେନି।
ହୁଁ।
ସେ ଏତେ ଛଟପଟ ହେଇଗଲେ ପାଣି ପାଇଁ କହିଲେ ମୁଁ ଆଉ ରହି ପାରିବିନି, ମୁଁ ପିଇ ଦଉଛି। ମୁଁ ପିଇ ଦଉଛି ମୁଁ ତାଙ୍କୁ ମନା କଲି ନା ତମେ ପିଅନା। କାରଣ ଡକ୍ଟର ମନା କରିଛନ୍ତି କିଛି ଗୋଟେ ହେଇଥିବ। ମାନେ ସିଏ ପାଣି ବିନା ରହିପାରୁନି। ଆପଣ ମାନେ ଗୋଟେ ଦିନ ପୁରା ରହିବ ମୁଁ ସେଇଟା ଭାବିକି ଆଶ୍ଚଯ୍ୟ ଲାଗୁଛି ଯେ ଗୋଟେ ଦିନ ପୁରା କେମିତି ରହିବେ?
ହ ଆରେ ଆରେ ତ ଦେଖିଲା ନା, ତ ତେଣୁ କୌଣସି କାରଣ କିଛି କିଛି କାରଣ ସ ତ ଆମର ନିହାତି ବୈଜ୍ଞାନିକ ସମ୍ମତି ରହୁଛି, କିନ୍ତୁ ସେଇଟାକୁ ଆମେ ବୁଝି ପାରୁନେ।
ସତକଥା ଏଇଟା ସତକଥା।
ହୁଁ ଆଉ ଯୋଉ ଆପଣ ଚକୁଳି ପି ପିଠା କଥା କହିଲେ ସିଏ ଠିକ୍ ଅଛି, କିନ୍ତୁ ଚକୁଳି ପିଠା ସହିତ ଚା ପିଅନ୍ତୁନି।
ହଁ ଭଲ ନୁହେଁ ମୁଁ ଜାଣିଛି, ମାମା ବି ମନା କରନ୍ତି ମତେ ସବୁବେଳେ ମା କୁହନ୍ତି ଆଉ ସେ ଗ୍ୟାଷ୍ଟ୍ରିକ ହବ, ମାନେ ଆମର ଚକୁଳି ଟା କଣ ତେଲ ଅଂଶ ରହୁଛି, ଆଉ ଚା ଟା ଆମର ଗରମ ଥାଏ ସେଟା ଦେହ ପାଇଁ ବହୁତ ଖରାପ। ଚକୁଳି ସହିତ ଚା ଟା, କିନ୍ତୁ ମତେ ଟିକେ ପାଟି ସ୍ୱାଦ ଖୋଜେ ମୁଁ। ପାଟିକୁ ଯୋଉଟା ଭଲ ଲାଗେ।
ନିହାତି ଆପଣ ଚକୁଳି ସହିତ ଆଳୁଦମ, ଚକୁଳି ସହିତ କିଛି ତରକାରୀ, ଚକୁଳି ସହିତ ତ ଘୁଗୁନି ତାକୁ ବି ଖାଇ ପାରିବେ, ବହୁତ ବଢିଆ।
ହଁ ମତେ କିନ୍ତୁ ଭଲ ମାନେ ଭଲ ଲାଗେ ମାନେ ଚକୁଳି ସହିତ ଆଳୁଦମ୍, ଯେମିତି କହିଲେ ମତେ ଖାଇବାକୁ ଭଲ ଲାଗେ, କିନ୍ତୁ ମୋତେ ଟିକେ ଚକୁଳି ଛୁଆବେଳୁ ଯେହେତୁ ଗୋଟେ ମାନେ ଗୋଟେ ଅଭ୍ୟାସରେ ପରିଣ ତ ହେଇଯାଇଚି, ଆଉ ସେଇ ଜିନିଷଟା ନ ଖାଇଲେ ଟିକେ ମନ ହୁଏ ଯେ ନାଇଁ ମୁଁ ଚକୁଳି ଚା ଟା ଟିକେ କରିକି ନେଇ ଆସେ, ଟିକେ ଭଲ ଲାଗିବ। ଆଉ ଟିକେ ଭଲ ଲାଗିବ ମାନେ ଇଚ୍ଛା ଟିକେ ରହିଯାଏ।
ହଁ ବୁଝିଲି ତ ଯଦି ଯଦି ବା, ପିଲାଦିନୁ ସେଇ ଅଭ୍ୟାସ ରହିଛି ଚା ସ ସହିତ ସବୁ ଖାଇପାର, ତ ତମେ ଦିନକୁ ଦିନ ଚା ର ପରିମାଣ କମେଇ କମେଇ ସେମିତି ବି କରିପାରିବ। ହଠାତ୍ ତମେ ଛାଡି ପାରିବାନି ନିହାତି ହଁ ସେମାନଙ୍କୁ ଟିକେ ଟିକେ ପରିମାଣ କମେଇକି, ଆଜି ମନେକର ଗୋଟେ କପ୍ ତାଠୁ ଟିକେ କମ୍ ତାଠୁ ଟିକେ କମ୍ ଏମିତି କମ୍ କରିପାରିବେ, ଦେଖିବେ ଦିନେ ସେଇଟା ହେଇଯିବ।
ଖରାପ ନୁହେଁ, ଚିନିଟା ବହୁତ ଖରାପ। ଆମେ ଯୋଉ ଚା ରେ ଚିନିଟା ପକଉଚେ, ସେ ଚିନିଟା ହଉଛି ବହୁତ ଖରାପ। ମାନେ ଆପଣ ଦେଖିବେ ଅ ଡକ୍ଟର ମନା କରନ୍ତିନି ଗ୍ରୀନ୍ ଟି ପିଇବାକୁ। ଆପଣ ଶୁଣିଥିବେ, ଗ୍ରୀନ୍ ଟି ରେ କିଛି ଖରାପ ନାହିଁ ଚା ପତି ତ ସେ ରହିଲା। ଆଉ ଆମର ପାଣି ରହିଲା ବୁଝିପାରିଲେ କି ନାହିଁ, କିନ୍ତୁ ଯେତେବେଳେ ଗୋ ଗୋଟେ ଆମେ ଚା ପ୍ରସ୍ତୁତି କଲା ବେଳକୁ ମୁଁ ଯୋଉ ଚିନି ପକେଇ ଦଉଛେ ସେ ଚିନି ଟା ହଉଛି ବହୁତ ଖରାପ ଆପଣ ଦେଖିଥିବେ ମାନେ ଉ ମୁଭିି ହଉ କିମ୍ବା କୌଣସି କାହାଣୀ ମାନେ ସିନେମା ଜଗତରେ ସେମାନେ କେବେବି ଚା ପିଇକରି ପୁରାନ୍ତିନି ସେମାନେ ନେଇକି ଆସନ୍ତି ଅଙ୍ଗୁ ତା ସହିତ ଚା ଫୁଟେଇକି ଆଣନ୍ତି। ତାପରେ ସେମାନେ ଚିନି ପୁରେଇକି ଯେତିକି ନବା କଥା ମାତ୍ରାରେ ସେମାନେ ପକେଇକି ପିଅନ୍ତି।
ଚିନିକୁ ସମ୍ପୂର୍ଣ୍ଣ ଭାବରେ ବାରଣ ବି ଅଛି। ଚିନି ବଦଳରେ ଯଦି ଆମେ ଗୁ ଗୁଡ ବି ନେଇପାରିବା ହଁ।
ହଁ।
ଆଉ ଯେମିତି କି କହିଲି କି
କୁହନ୍ତୁ
ହଁ ଯେମତିିକି କହୁଥିଲେ ଡାକ୍ତର ମାନେ ବି ପରାମର୍ଶ ଦିଅନ୍ତି ଏଇ ଚାହା ମନା କରନ୍ତି କିନ୍ତୁ ଆମେ ଯଦି ଆୟୁର୍ବେଦିକ ର ବହୁତ କିଛି ଆଜିକାଲି ବାହାରିଲାଣି। ତାକୁ ବି ଆମେ ନିହାତି ଭାବରେ ପିଇ ପାରିବା। ହୁଁ
ସକାଳୁ ଉଠିଲେ ନା ଆମର ଯୋଉ କଣ ହଁ ହଁ ହଁ ଆପଣ ଲଣ୍ଡା ବ ବୋଲି ନାଁ ଶୁଣିଥିବେ ଲଣ୍ଡା ବ ଲି ତାକୁ ବି ଯଦି ଆପଣ ସକାଳେ ନେବେ ସେଇଟା ବି ବହୁତ ଭଲ ଦେହ ପାଇଁ ଖାସ କରି ଯୋଉମାନଙ୍କର ଗ୍ୟାଷ୍ଟ୍ରିକ୍ ଥାଏ ସେମାନେ ତ ନବା ବହୁତ ଭଲ। ମୁଁ ପିଏ ସକାଳୁ ଉଠିଲେ ସବୁବେଳେ ତ ପିଇପାରେନି ବେଳେ ବେଳେ କିନ୍ତୁ ନିଏ ତା ଦ୍ଵାରା ଆମର ମାନେ ପେ ପେଟର ଯୋଉ ଖାଦ୍ୟ ଟା ବି ହଜମ ହୁଏ ଭଲରେ।
ହଁ ନିହାତି ଭାବରେ ମୁଁ ନିହାତି ଯେମିତି କହିଲି ସେଇତ ଅତି ସେଗୁଡା ତ ପ୍ରାୟତଃ ଗାଁରେ ମିଳେ ସହରରେ ମିଳେନି ନିଶ୍ଚୟ ମ୍ଚ୍ ଚେଷ୍ଟା କରିବି ସେଇଟା ଆମର ପ୍ରତିଦିନ ସକାଳେ ସେଇଟାକୁ ଏବେ
ଆଜ୍ଞା ଆଗ୍
ଠିକ ଅଛି ଆଣଙ୍କ ସହିତ କଥା ହେଇକିି ଭଲ ଲାଗିଲା।
ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।
ଧନ୍ୟ